ହଁ କଣ କରୁଛ?
ଏଇ ବସିଛି ଘରେ। ଆଉ ତମେ କଣ କରୁଛ?
ହଁ ମୁଁ ବି ଘରେ ବର୍ଷା ହଉଛି ସିଆଡେ
ହଁ ବର୍ଷା ହଉଥିଲା ଏବେ କମି ଯାଇଛି ଆଉ
ହଁ ହୁଁ ଆମର ବି ସେଇଆ ଆଉ କଣ ଖାଇଛ?
କିଛି ଖାଇନି।
ପଢାପଢି ଚାଲିଛି?
ହଁ ପଢାପଢି ତ ଏବେ ଚାଲିଛି ଆଉ। ତମର? ହ୍ୟାଲୋ। ଖାଇସରିଲନି ନା ଖାଇଁନ? ହ୍ୟାଲୋ।